ହ୍ୟାଲୋ। ହ୍ୟାଲୋ।
ଲୋ, ହୁଁ, କଣ କରୁଛନ୍ତି ମ୍ୟାଡାମ୍?
ହଁ। ଏଇଠି ବସିଛୁ ଆଉ।
ଆଚ୍ଛା।
ତମ, ରୋଷେଇବାସ ସରିଲାନି?
ନାଇଁ, ରୋଷେଇ ବଲିକା ହଉଛୁ ଦିନର ତରକାରୀ ଅଛି। ଆ ଖାଲି ରୁଟି ଟା ବନେଇବି। ଝିଅ ପାଠ ପଢୁଛି, ଟିଏ ପଢା ପଢି ସାରିଗଲେ ଖାଇବୁ ଆଉ। ହୁଁ, ଆଉ ଏ ଦିନ ରେ ଟିକେ ଆଜି ରବିବାର ଥିଲା, ଆଉ ଚିକେନ୍ କା ହେଇଥିଲା।
ଅ ହଁ।
ଉଁ, ଉଁ।
ଚିକେନ୍ ଅଛି, ରୁଟି ହବ।
ହଁ।
ଚିକେନ୍ କେଁତି କଣ ବନାନ୍ତି?
ଚିକେନ୍-ନ୍ ହୁଁ ଓହୋ, ସାଧାପାଟି!
ଏ ଅଁ।
ଆ-ଆ
ଚିକ୍-ଚିକେନ୍ କଣ ସାଧା ଯେ
ସା ହଁ, ଆମେ ସାଧା ସିଧା ହଉଛୁ ବେଶୀ ହେଇଛି ଗରମ ଯୋଉ ବଇଛି କମ୍ ମସ୍
ହଁ
ଏ ହାଲ୍କା ରୋଷେଇ କରୁଛି ଆଉ। ହୁଁ
ଗରମ ତ ପ୍ରବଳ। ଟିକେ ହାଲକା ଯାହା
ଚି ଗରମ ମାନେ ବାଲେଶ୍ଵର ସାଇଟ୍ ଟେରେ ଆଜି, ଏତି କା ମାନେ ଗରମ ମାନେ ଯେମ ତିକେ ମାନେ ବୈଶାଖ ମାସରେ ତାତି ଗରମ ଖରାପ ପୁରା ସବୁ ଦେଇ ଦେଇଛି ଆଜି।
ଓହୋ, ଆ ନା ଆମର ବି ଗରମ ହଉଥିଲା କିନ୍ତୁ, ଏବେଇ ଯୋଉ ଉପର ବେଳା ବର୍ଷା ଟିକେ ହେଇ
ଉପର ବେଳା ଏପଟେ ମେଘ ଉଠିଥିଲା, ବାକି ବର୍ଷା ହେଲାନି।
ହୁଁ, ସେପଟେ ଆମର ବି ତିନି ଚାରି ଲି ହେଲା ଆ ଉଠେଇଛି କିନ୍ତୁ ସେ ପରଦିନ ଭୁବନେଶ୍ୱରରେ ହେଇଥିଲା। ତାପରେ ମୁଁ ବଉ କହୁଥିଲେ, ଗାଁ ଆଡେ ବି ହେଇଥିଲା କିନ୍ତୁ ଆମର ହେଇନନ୍ତି, ଏପଟେ ଆଜି ହେଇଠି ହେଇଗଲା ବର୍ଷ
ତେ ବର୍ଷ ଟିକେ ଥଣ୍ଡା ପଡିଯାଇଥବ ବାକି ଏଇଠି ପୁରା ମାନେ ଏଇ ନେଟୱାର୍କ, ପାଇଁ ମୁଁ ବାହାରେ ଆସିକି କଥା କହୁଛି, ପୁରା ଝାଳ ପଡିଯାଉଛି ମୁଁ।
ଓହୋ, ନାଇ ଏଇ ବର୍ଷା ହେଇଗଲା ତା ଦେହରେ ଥଣ୍ଡା ଲାଗୁଛି। ବର୍ଷା ହେଇଗଲେ ଟିକେ ଥଣ୍ଡା ଲାଗିଲା। ନହେଲେ ଶୋଇ ହଉନି ରାତିରେ ଜମା ବହୁତ ଗରମ
ଏଇପରା କେବେ ଟିକେ ଥଣ୍ଡା ଦବ? ଆଉ ପରା ବାହାରେ ବି ପୁରା ମାନେ କଣ ଗୋମ୍ ସୋମ୍ ମାନେ ପବନ ବି ଟିକେ ନାହିଁ।
ଓଁ ହଁ ଓ ସେଇ ତ ଘରେ ଅବାଗା ଠାକୁର ତ ସହଜ ଆଜି ସ୍ନାନ ପୂର୍ଣ୍ଣିମା ଗାଧେଇଲେ ଅଣସର ଘରେ ରହିବ ଯେ, ଆହୁରି ମାନେ କାଲି! ଓ ଆ ତାଲେ ଦି ଓହୋ।
ପୁଣ୍ୟ।
ଆଜି ଯୋ ଲେଖୁଥିଲା ସେ ତାର ହବ ଠାକୁରଙ୍କର ଦି ଦିନ
ଯେ ଆଜି ମୁ ଦେଖୁଥିଲି ହଉଚୁ କ୍ୟାଲେଣ୍ଡର ପାଞ୍ଜି ଅଣତିରିଶ ତାରିଖ ମାନେ ଆସନ୍ତା କଲି ସ୍ନାନ ପୂର୍ଣ୍ଣିମା।
ଓହୋ ସେ ଦି ଦିନ ଲେଖା ତ ସବୁ ପଡୁଛି ଆଉ।
ହଁ କିନ୍ତୁ ମେନସନ କରିଦେଇଯାଇଛି ଅଣତିରିଶ ତାରିଖ।
ହଁ ସେ ଠାକୁରଙ୍କର ନୀତିକାନ୍ତି ଯୋଉଦିନ ହଉଥିବ ସେଇଦିନ ହଉଥିବ କାଲି ହବ ବୋଧେ ଆଉ। ମୁଁ ତ ଆଉ ନ୍ୟୁଜ୍ଟା ଦେଖିନି ଭହୁଲ ନେଉ ଥବ ଆଉ।
ହୁଁ କାଲି କାଲି ନହେଲେ ଆଜି ଯ ଦେଖିଲି ପୁରା ସେଇ କାଲି ବୋଲି ଆଜି ନନଭେଜ ମାନେ ଖାଇଲୁ ନୂହେନେ ଖାଇ ନଥାନ୍ତୁ। ହଁ
ସେ ସେଇ କାଲି ଠାରୁ ତ ଫେରେ ଏଇ ଅନସର ଘରେ ଠାକୁର ରହିବେ ଯେ ପୁରା ପବନ ଯେ ଆଉ ପୁରା ନିଃଶ୍ଵାସ ନେଇ ହବନି ମାନେ ଏମିତି ଗରମ। ଆଉ ତାପରେ ତ ସହଜ ବି ହେଠି ଆସ ଆଷାଢ ହେଲାଣି ହେଲେ ବର୍ଷା ନାହିଁ ଆଷାଢ ଆସିକରି
ସେ ଯୋଉ ସ୍ନାନ ପୂର୍ଣ୍ଣିମା ଅଛି ଯଦି କାଲି ବର୍ଷା ହେଲେ ହେଇପାରେ।
ହୁଁ ହବା କଥା ତ ଦେଖାଯାଉ କଣ ଏତ ସବୁ ନୀତି
ବର୍ଷା ହେଲାନି ମାନେ ଏତେ ବଡ ଗୋଟେ ରଜ ଗଲା ବର୍ଷା ନାହିଁ।
ଆମାଆଡେ ହେଇଥିଲା ବର୍ଷା। ହଁ ଏପଟେ ଆମର ସେତ ଆଗରୁ ହବହବ ଭଳି ହେନ୍ତି ରଜରେ ହେଇଥିଲା ବର୍ଷା। ଆଉ କିନ୍ତୁ ଆଗ ରଜକୁ ହବ ହବ ବୋଲି ହେଇନଥିଲା।
ଆ ରଜ ପରେ ଥରେ ଦି ଏଥର ହେଇଥିଲା କି ହୁଁ କୌଣସି ଜିନିଷଟା ଆଉ ଠିକ ସେ ଚାଲୁନି।
କଣ ହଉଛି ଇଏ କାଇଁ ଜେ ଜେ ଏବେ ଆଷାଢ ସାରି ଶ୍ରାବଣ ଦର ଚାଲିବ କାଇଁ ବର୍ଷା? ଆ ଲୋକ ଏମତି ଚାଷବାସ
ରଜପାଖରୁ ଟିକେ ମୌସୁମୀ ଆସିଯାଏ ଆଉ ବର୍ଷା ବନ୍ଦ ହିଁ ହୁଏନି ଯାହାହଉ ଚାଲେ କମ ବେଶୀ କମ ବେଶୀ। ଚାଲୁଥାଏ। ହୁଁ ହୁଁ ହୁଁ ଚାଷ ତାପରେ ସେ ବର୍ଷ ମରୁଡି
ମରୁଡି ତ ହବ ନିୟୁଜରେ ଦେଖୁଥିଲି ସେ ତ ମାଳିକାରେ ବି ଆଗରୁ ଥିଲା। ମରୁଡ଼ି ହେବ ଆ ତ ମାଳିକା କଥା ସବୁ ସତ ହଉଛି ଆଉ।
ହୁଁ ହୁଁ।
ଏମତି ଆଉ ସବୁ ତ ହଁ ରାତିରେ ରୁଟି, ଡାଲମା।
ହୁଁ।
ସେଇଥିପାଇଁ ରୁଟିଟା ସେକିବି ଖିଆହୁଏ ଆଉ।
ଉଁ ହୁଁ
ଛୁଆମାନେ ପାଠ ପଢି ସାରିଲେଣି।
ହ ନାଇଁ ମୋର ଗୋଟେ ପୁଅ ଗୋଟେ ପୁଅ ତାର ପ୍ଲସଟୁ ସରିଲା।
ଅ ହୋ।
ବର୍ଷ ସରିଲା ଏଇ ବର୍ଷ ଦେଇଥିଲା ତ ସରିଲା ବି ଟେକ୍ କରିବ ଆଉ।
ଆଚ୍ଛା
ଆଉ ମୋର ଝିଅ ତ ଝିଅ ତ ଏଇ ସେଭେନ କ୍ଲାସ। ନି ସେମାନେ ବାର ବର୍ଷ ହେଲା ଆଉ ଗୋଟେ ଝିଅ କଣ। ହଁ ହଁ ସରସ୍ଵତୀ ଶିଶୁ ମନ୍ଦିରରେ ପଡୁଛି ଆଉ।
ଓହୋ ଆପଣ କହୁଥିଲେ ନା ସି ଶିଶୁ ମନ୍ଦିରରେ ଯୋ ଟିଉସନ ଆପଣ ପଢଉଛନ୍ତି? ନବୋଦୟ ପାଇଁ ପ୍ରିପାର ହଉଥିଲା ଆଉ ହେଇନି ନାଇଁ ନବୋଦୟ ଟା
ମାନେ ଆଦର୍ଶ ବାଜିଥିଲା ନବୋଦୟଟା ହେଲାନି। ଆଦର୍ଶରେ ଯୋଉ ଜାଗାରେ ମାନେ ଆମର ଇଏ ରହିଥିଲୁ କାଲିଟି ରହୁଛି ସେଠି କୌଣସି ଏଭଲେଭଲ ମାନେ କିଛି ଜିନିଷ ସୁବିଧା ନାହିଁ। ମାନେ ଉ ନା ଗାଡି ଯାଉଚି ବହୁତ ମାନେ ଗଳି ରା ପୁରା ମାନେ ଗୋଟେ ଲାଷ୍ଟ ମୁଣ୍ଡ ହେଇଛି ପ୍ରଥମତ ଆଉ ଦ୍ୱିତୀୟ କଥା ହଉଛୁ ଗୋଟେ ମାନେ ହାଇସ୍କୁଲରେ ଗୋଟେ ଛୋଟ ହାଇସ୍କୁଲରେ ମାନେ ସେଠି ହଉଛି ତା ମାନେ ଆଦର୍ଶ ପାଇଁ ସ୍ଵତନ୍ତ୍ର ସ୍କୁଲ ତିଆରି ହେଇନାହିଁ। ଆଗକୁ ହବ ହେଲା। ତେଣୁ ରୋଡ ସାଇଡରେ ବି ହେଲେ ହୁଅନ୍ତା ତେଣୁ ସେଠି ସୁବିଧା ନୁହେଁ। ସେଠି ଏମିତି କରୁଛନ୍ତି ଯେ ଘରୁଆ ଲୋକ ମାନେ କିଛି ପିଲାଙ୍କୁ ନେଇ କି ସେମାନେ ହଷ୍ଟେଲ ଟାଇପର କରିକି ମେସ ଟାଇପର କରିକି। ମାନେ ସେମାନେ ହଉଚୁ ତାଙ୍କର କେୟାର ନଉଛନ୍ତି। ତ ମତେ ସୁବିଧା ଲାଗିଲାନି ଆଦର୍ଶରେ ବି ଏତେ ପାଠ ପଢା ମାନେ ଶିଶୁ ମନ୍ଦିର ଚାଲିଚି ଚାଲୁ।
ହଁ ହଁ ଶିଶୁମନ୍ଦିର ଟା ଭଲ ଯେ ସେଟଟା ଭଲ।
ହଁ ନବୋଦୟଟା ପାଇଁ ମୋର ବହୁତ ଇଚ୍ଛା ଥିଲା ଆଉ କିନ୍
ହଁ ସେ ନବୋଦୟଟା ମିଲିଯାଇଥିଲେ ଯାଇଥାନ୍ତା ଆଉ ସେଇଟା ବହୁତ ବଢିଆ ଆଉ।
ହଁ ସେ ଯୋଉ ମାନସିକ ଦକ୍ଷତା ଭାବରେ ସବୁ ଗୁଡାକ ଠିକ କରିଥିଲା। ମ୍ୟାଥରେ ଦୁଇ ତିନିଟା ତାର ଭାଷା ପରୀକ୍ଷଣ ଯେଉ ଲାଷ୍ଟଟା ରୁହେ ସେଇଟାରେ ହେଉଛୁ ଚାରିଟା ଖଣ୍ଡେ ଭୁଲ ହେଇଗଲା ସେଇଟା ବହୁତ ଟିକେ କଷ୍ଟ ମାନେ କଷ୍ଟ ମାନେ ଯୋଉ ଭଳିଆ ତାର ପାରାଗ୍ରାଫ ଦେଇଛି। ତାର କୋଶ୍ଚନଟା ଟିକେ ଅଲଗା ଟାଇପ ର ଦେଇ ଦେଇେଇଥିଲା ଯାହାକି ମାନେ ମୁଁ ବି ସ କରିପାରିଲେଣିି କିନ୍ତୁ ସେଟା ମାନେ ଯୋଉ ନେଚିତ୍ର ଯେ ଏପଟ ସେପଟ କରିକି ଦିଅନ୍ତି ସେଟା ତାର ଫୁଲ ମାର୍କ ରହିଥିଲା ମ୍ୟାର୍ଥ ରେ।
ଓହୋ ସେ ନବ ତ ସେଇଥି ନାଇଁ ତାକୁ ତାପ ଟିକେ ହାଡ ଆଉ। ଆଉ ଆଦର୍ଶରେ ତ ଯାହା
ସହଜ ଭାବୁ କି ଯେ ଏଇ ଜିନିଷ ଟା ସହଜ ଆସିବ କିନ୍ତୁ ସେଇ ଜିନିଷଟା ହିଁ କଷ୍ଟ ପକେଇ ଦଉଛି। ଯେ ସେଠି ପାରାଗ୍ରା୍ ଦଉଛି ତାଳରେ କୋଶ୍ଚି ଦଉଛି ଏଇଟା ନିହାତି ସହଜେ ପିଲା କରିଦେବେ କିନ୍ତୁ ସେ ଏମିତି କୋଶ୍ଚନି ମାନେ ବୁଲେଇ ବାଙ୍କୀକି ଯୋଉ ମାନେ ଏମିତି ଦେଇ ଦଉଚୁ ଯେଉଟା କି ମାନେ ବୁଝିବା ପାଇଁ ଦିଟା ମାନେ ଦିଟା ଯେଟା ତାର ଯ ଅପସ ଥାଏ ଦିଟା ତିନିଟା ମାନେ ସବୁ ଗୁଡାକ ସେମ ଲାଗୁଚି ଯେ କୋଉଟା ତାର ମାନେ ରଟ ଆସର ମାନେ ବୁଝା ପଡୁନି। ନା ହୁଁ। ଆଉ ହଁ ଯାହା
ହଁ ନବଦୟ ନବଦୟ ଟା ପାଇଗଲେ ନାହିଁ ସେଇଟା ଭଲ
ହ୍ୟାଲୋ।
ନବଦଟା ପାଇଁ ଯାଇଥିଲେ ଆଉ କିଛି ନାହିଁ। ସେଇଟା ପୁରା ଗଲା ମସ୍ତ ଆଦଶ ନବୋ କଲ ନା ଆଉ ଉପରେ। ହେଲେ ଟିକେ ସେଆ ସବୁ ତ ଟପ୍ବେ ଏତେ ଶୀଘ୍ର ସବୁ ମିଳିଯାଉଛି କି? ପୁରା ଟପ୍ ଲେବୁଲୁ ଆଉ। ହ୍ୟାଲୋ ହ୍ୟାଲୋ ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ମ୍ୟାଡ଼ାମ ହ୍ୟାଲୋ ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।